ଆଜ୍ଞା।
ହ୍ୟାଲୋ।
ହ୍ୟାଲୋ।
ହଁ ନମସ୍କାର।
ନମସ୍କାର। ମୋ ଭଏସ କ୍ଲିୟର ଆସୁଛି ତ?
ହଁ ସେଇଟା ହିଁ ଆସୁନି ତ ସେଥିପାଇଁ ପଚାରୁଥିଲି।
ଆଚ୍ଛା। ହ୍ୟାଲୋ।
ହଁ ଏବେ ଠିକ ଅଛି ହଁ ହଁ ହଁ।
କଣ କରୁଥିଲେ?
ଇଏ ଇଏ ଘରେ ବସିଥିଲି ଟିକେ।
ଆଚ୍ଛା।
ପ୍ରୋଗ୍ରାମ ଅଛି ତ ଟିକେ ବାହାରିବାର ଅଛି। ଏବେ ଜଷ୍ଟ ଟିକେ ଘରେ ଫ୍ରେସ ଫ୍ରାସ ହେଇକି। ସନ୍ଧ୍ୟା ଧୂପ ଦେଇକି ବାହାରୁଥିଲୁ ଆଉ।
ଆଛା।
ଆପଣ କଣ କରୁଛନ୍ତି?
ହ୍ୟାଲୋ।
ହଁ କୁହନ୍ତୁ।
ବସିଥିଲି ମାନେ ମୁଁ ଶୋଇ ପଡ଼ିଥିଲି ତ ଶୋଇକି ଉଠିକି ବସିଥିଲି ଆଉ।
ଓ ହ ହ। କଣ କରନ୍ତୀ।
ଆଜ୍ଞା।
କିଏ? ନେଟୱର୍କ ବୋଧେ ଇସୁ ରହିଛି ବୋଧେ।
ମାନେ କଲ୍ ଭୋଏସ୍ ଶୁଭୁନି ନା ବ୍ରେକ ହେଉଛି କି କଣ ହେଉଛି?
ନା ନାଇଁ ଶୁଭୁ ନି।
ଆଚ୍ଛା ଏବେ ହେଇ ଶୁଭିଲା କି? ହ୍ୟାଲୋ।
ହୁଁ କୁହନ୍ତୁ ମାନେ ଭଏସ କ୍ଲିୟର ଅଛି କିନ୍ତୁ ଅ ଟିକେ ସ୍ଲୋ ଶୁଭୁଛି ତ ସେଥିପାଇଁ।
ଆଛା ଆଛା କହିଲି ମୁଁ ଷ୍ଟୁଡେଣ୍ଟ ଅଛି ମୁଁ ଷ୍ଟୁଡେଣ୍ଟ - ବି ଏସ୍ ଇ କରୁଛି ସେକେଣ୍ଡ ଇୟର।
ଆଜ୍ଞା।
ଆଜ୍ଞା। ହାଲୋ।
ହ୍ୟାଲୋ।
ହଁ ହଁ ଆମର ହେଡଫୋନ ୟୁଜ କରୁଚନ୍ତି କି? ହ୍ୟାଲୋ ହେଡ଼ଫୋନ ହେଡ଼ଫୋନ୍ ୟୁଜ୍ କରୁଚନ୍ତି କି?
କୁହନାହାନ୍ତି ହେଡ଼ଫୋନ୍ ୟୁଜ୍ କରୁନି ନର୍ମାଲ୍ ଅଛି।
ସ୍ଲୋ ଆସୁଚିତ ମାନେ କୁହନ୍ତୁ।
ହ୍ୟାଲୋ।
ହାଲୋ।
ହ୍ୟାଲୋ। ହ୍ୟାଲୋ।
ହଁ କୁହନ୍ତୁ।
ଆଜ୍ଞା ଏବେ ଶୁଭିଲା ଏବେ ଶୁ
ମାନେ ସ୍ଲୋ ପୁରା ପୁରା ସ୍ଲୋ ସୁଭାଉଚି ତ ସେଥିପାଇଁ ମାନେ ବସ୍ ବ୍ରେକ୍ ଓ ନି କିନ୍ତୁ ସ୍ଲୋ ସୁଭାଉଛିି ପ
ଆଚ୍ଛା ଆଚଛା। ମୁଁ ତ ସ ମାନେ ଟିକେ ଜୋରେ ହିଁ କହୁଚି। ତ ସେଥିପାଇଁକି ନେଟୱାର୍କ
ଆଛାଛା ସେ ନେଟୱର୍କ ସକାଶେ ହେଇଥିବ କି କଣ ହେଇଥିବ?
ଆଜ୍ଞା।
ଓ ହୋ ହୋ।
ଆପଣ କଣ କରନ୍ତି? ଆଜ୍ଞା କଲେଜ ଖୋଲିଲାଣି। ଅ ଠରରୁ
ଅଠରରୁ। ସେଟା କୋଡିଏ ନା ବାଇଶ? ରେ ଯାଏଁ ଏକ୍ସେଟେଣ୍ଡ ହେଇଥିଲା ନା?
ନା ନା ମୋର ଅଠରୁ ଖୋଲି ଯାଇଥିଲା।
ଓ ହୋ ହ।
ଅଦ୍ ହଁ ହଁ ସ୍କୁଲ ମାନଙ୍କ ବା ବାଇଶ ଯାଏ ହେଲା ନହେଲେ କଲେଜ ଆମର ଅଠରରୁ ଖୋଲି ଯାଇଥିଲା।
ଓହୋ ହୋ।
ଆପଣ କଣ କରନ୍ତି?
ମୋର ଏ ବିଜନେସ୍ ଅଛି।
ଆଚ୍ଛା।
ଆପଣ କୋଉଠୁ କହୁଥିଲେ କି?
ମାୋ ଭୁବ୍ନେଶ୍ୱର।
ଏଟା
ଆପଣ?
ମୁଁ ରଅର୍କେଲାରୁ କହୁଥିଲି।
ଆଚ୍ଛା ଆଚ୍ଛା।
ମୋର ଏଇ ଅ ଇଭେଣ୍ଟ ଲାଇନର କାମ ଅଛି ତ।
ଆଚ୍ଛା ମାନେ ଏମିତି, ଆଜ୍ଞା ଆଜ୍ଞା ବୁଝିଲି ବୁଝିଲି।
ହୁଁ ହୁଁ।
ମାନେ ମୁଁ ତ ଷ୍ଟୁଡେଣ୍ଟ ଅଛି, ତ ମୋ ଫ୍ୟାମିଲି ଲାଇନ୍ ବି ବିଜନେସ୍ ହିଁ।
ହାଲୋ କଣଟା କଣ କହିଲେ, ହଁ କଣ କହିଲେ?
ମୁଁ କହିଲି ମୁଁ ଷ୍ଟୁଡେଣ୍ଟ ଅଛି, କିନ୍ତୁ ମୋ ଫ୍ୟାମିଲି ଲାଇନ୍ ବିଜନେସ୍ ହିଁ।
ଆଚ୍ଛା ଆଚ୍ଛା କଣ କରନ୍ତି ବାପା?
ବାବା ଫର୍ନିଚର ବାବା ମ ମା ଦି ଜଣ ଯାକ ଫର୍ନିଚର। ତ ମର ଫର୍ନିଚର ଶୋପ ଅଛି ଭୁବନେଶ୍ୱରରେ।
ଭବନେସର୍ ଠି?
ଆଜ୍ଞା।
ଆଚ୍ଛା ଆଚ୍ଛା। ଭଲ ବିଜନସଟା ହିଁ ଭଲ ମାନେ ଜବଠୁ ଆପଣଙ୍କୁ କଣ ପ୍ରିଫରେନ୍ସ?
ମୋତେ ବି ବିଜନେସ୍ ଯେହେତୁ ଫ୍ୟାମିଲି ଛୋଟବେେଳୁ ବିଜନେସ୍ ଦେଖିକି ଆସୁଛି ତ ମୋତେ ପର୍ସନାଲି ବି ବିଜନେସ୍ ହିଁ ଭଲ ଲାଗେ ଏ ଜବ୍ ଠୁ। ଆଟଲିଷ୍ଟ ନିଜ ମାନେ କାହା ଉପରେ ଡିପେଣ୍ଡେଣ୍ଟ ହେବାର ନାହିଁ। ଯାହାବି ହବ ନିଜର ବସ୍। ଡିପେଣ୍ଡେଣ୍ଟ ନାହିଁ ତ ସେଇଟା ମୋତେ ଭଲ ଲାଗେ ସବୁଠୁ।
ଆଉ କିଏ କିଏ ଅଛନ୍ତି ଫାମିଲରେ ମାନେ, ଖାଲି ବାପା ଏ ଉଁ ବିଜନେସ ନା ଆଉ କିଏ ବି ତାଙ୍କୁ ସପୋର୍ଟ କରୁଛନ୍ତି?
ନାଇଁ ମାମା ସପୋ ମାମା ସାଇଡରେ ଅଛନ୍ତି ବାପା ମାମା। ଆମ ଘରେ ହିଁ ଆମ ଚାରିଜଣ ବାବା ମାମା ବ ଗୋଟେ ସାନ ଭାଇ ମୁଁ। ତ ମାମା ବାବାଙ୍କୁ ହେଲ୍ପ କରନ୍ତି ମାମା ବାବା ଦି ଜଣ ମିଶିକି ସମ୍ଭାଳନ୍ତି ଆଉ ମୁଁ ଆଉ ମୋ ଭାଇ ଗୋଟେ ଟା ସାନ ଭାଇ ପଢୁଚି।
ଆଚ୍ଛା।
ଆଜ୍ଞା।
କେମିତି କଣ ଚାଲିଚି ପଢାପୁଢି?
ହଁ ଭଲ ଏତେ ସେକଣ୍ଡ ଇୟର।
ପ୍ଲସ୍ ଟୁ?
ନା ନା ପ୍ଲସ୍
ପ୍ଲସ୍ ଥ୍ରୀ ସେକେଣ୍ଡ ଉଁ ହୁଁ ହୁ।
ପ୍ଲସ୍ ଥ୍ରୀ ସେକେଣ୍ଡ ଇୟ। ଇଲେକ୍ଟ୍ରୋନିକ୍ସରେ ପଢ଼ୁଚି।
ଉଁ ହୁଁ ହୁଁ। ଆକ୍ଚୁଲି ମାନେ ମାନେ ଆପ୍ସ ସକାଶେ ସ୍ଲୋ ହୋଉଚି କି କଣ କହି ପାରୁନି କିନ୍ତୁ ମାନେ ବୋହୁତ ସ୍ଲୋ ଶୁଭା ହୋଉଚି ଆପଣଙ୍କ ଭଏସଟା।
ଆଛା ତାହାନେ ମୁଁ ଏଇ ଖା ଟିକେ ଟାଇମ୍ ପୂର୍ବରୁ ବି କଥ ଥା ହେଇଥିଲି ତ ନର୍ମାଲ ଠିକ ଥିଲା।
ହୁଁ ହୁଁ। ନାଇଁ ନାଇଁ ଆକ୍ଚୁଲି ଆଜି ବୋଧେରେ ଟିକେ ବୋଧେ ଗ୍ଲିଚ ରୋହୁଚି ବୋଧେ।
ଆଛ।
ଆଜି ବୋହୁତ ଜଣ ବି ମାନେ ଆମ୍ କମ୍ପ୍ଲେନ୍ କରୁଥିଲେ କଣ ମାନେ ତା ଦେହରେ କିଛି ସର୍ଭର ଟିକେ ଡାଉନ ରୋହୁଚି ବୋଧେ ଟିକେ ଅପଡେଟ ହୋଉନି। କାଇଁ ନା ମୁଁ ସ କାଳୁ ଏତେ କଲ କଲିଣି କିନ୍ତୁ ଏବେ ଯାଏଁ ଉଁ କୋଉଟା ବି ଏତେ ଇଏ ଆସିନଥିଲା। ଏ ଏତେ ସ୍ଲୋ ପୁରା ଆସୁଚି। ହେଇ ଥାଇ ପରେ ଗୋଟେ ହଁ ହଁଁ କାହିଁନା ମଝି ମଝିରେ ତମ ବୟ ସ ଟିକେ ଜୋର ଆସୁଛି ଫେରେ ଆଉ ଥରେ ପୁରା ସ୍ଲୋ ହେଇଯାଉଚି ପୁରା ସ୍ଲୋ ହେଇଯାଉଚି ମାନେ ବେ ଟୋ ଟାଲି ମାନେ କେ ଉଁ ଉଁ ଉଁ ଉଁ ଭଳିଆ ସୁବାଯାଉଚି।
ଆଚ୍ଛା ଆଚ୍ଛା।
ପୁରା ଡାଉନ୍ ହେଇଯାଉଚି ବୋଧେ।
ଅଁ ମେ ବି ନେଟୱାର୍କ ଇସୁ ହେଇଥିବ କି ମୋର ନେଟୱାର୍କ ଇସୁ ହେଇଥିବ କି ଆପ ର ବି ଛି ହେଇଥିବ କେଜାଣି
ହଁ ସେଇଟା ସେମିତି କିଛି ହେଇଥାଇପାରେ କି ନା ଆଉ ବୁଲାବୁଲି କରିବାକୁ ରଜ ରେ କୁଆଡା ଯାଇଥିଲେ?
ମୁଁ ରଜରେ ରଜରେ ଭୁବନେଶ୍ଵରେ ହିଁ ବୁଲିଥିଲି ଏମିତି ୱାଟର ପାର୍କ ବଗରା। ଯୋଉ ରଜ ମହୋତ୍ସବ ସବୁ ଥାଏ ସେମିତି
ହୁଁ ହୁଁ ହୁଁ ହୁଁ। ହଁ ଏବେ ତ ବ ମାନେ ସବୁ ମଲ ଫଲ ସବୁଠି ସେଇ ରଜ ମଯାର ମାନେ ଇଏ ଚାଲିଚି ଆଚ୍ଛା ସେଠି ରଜ କ୍ଯୁଇନି ନା କଣ ବି ହେଇଥିଲା କି?
ହଁ ମୁଁ ଏତେ ଜାଣିନି ମୁଁ ଜାଣିନି ଏତେ।
ନା ସେ ଗୋଟେ ସିରିଏଲ୍ ନା କଣ ଗୋଟେ ଦଉଚି ନା ଗୋଟେ ଓଡିଆ ଇଏ ରେ ବୋଧେ ରଜ କୁଇନ ନା କଣ ମୁଁ ହେବି ରଜ କୁଇନ ଏମିତି କଣ ସେମତି?
ଆଚ୍ଛା ହଁ।
କାହିଁକିନା ଆମର ଏଠି ରାଲାରେ ବି ମଲ ଫଲରେ ପୋଷର ବାନର ଲାଗିଥିଲା ତ। ସେ ରଜ ଟାଇମରେ।
ଓ ଆଚ୍ଛା। ହଁ ମାନେ ଏମିତି ଗୋଟେ ଟିଭି ଶୋ ଅଛି ତ ରଜ କୁଇୱନ୍ ସମଥିଙ୍ଗ ଅଛି। ନହେଲେ ମୁଁ ଏମିତି ଜଷ୍ଟ ନର୍ମାଲ ଭୁବନେଶ୍ୱରରେ ହିଁ ବହୁତ ବୁଲିଛି ପୁରୀ ବଗରା ଯାଇଥିଲୁ। ଆଉ ଏଇଠି। ଏଇଠି ମେ ଏମିତି ବହୁତ ସାରା ମର ରଜ ମହୋତ୍ସବ ହୁଏଉ କୁଆଡେ ହିଁ ଏମିତି ନଥିଲା। ଏତେ ଖରା ହଉଥିଲା ବର୍ଷା ହଉଥିଲା ସେଇ ଟାଇମ ରେ ତା ବେଶୀ କୁଆଡେ ଯାଇନୁ ଆଉ।
ଆଚ୍ଛା ତମର ସେଇଟା ବର୍ଷା ହେଲାଣି ଆମର ତ ଇଆଡେ ବର୍ଷା ହବାକୁ ବି ନାଇଁ।
ଏମିତି ବର୍ଷା ହଉଥିଲା ଏଇ ଅଧଘଣ୍ଟା ପୂର୍ବରୁ ଛାଡିଛି ବର୍ଷା।
ଆମର ତ ଏପଟେ ଗରମ ହିଁ ଗରମ।
ଏଠି ଗରମ ବି ହଉଛି ବର୍ଷା ବି ହଉଛି ଯେତିକି ଟାଇମ ବର୍ଷା ହଉଛି ବର୍ଷା ହଉଛି ତାପରେ ପୁଣିକୁ ପୁଣି ଗରମକୁ ଗରମ। ଏମିତି ହିଁ ଚଲଚି କିନ୍ତୁ ବର୍ଷା ହଉଛି ବହୁତ ଦିନ ହେଲାଣି ଏମିତି ବର୍ଷା ପକାଉଛି ଟିକେ ଟିକେ ଟିକେ ଟିକେ ଦିନରେ।
ହୁଁ।
ଆପଣଙ୍କ ଘରେ ସବୁ କିଏ କିଏ?
ହଁ ଦି ପୁଅ ଅଛନ୍ତି, ମା ଅଛନ୍ତି।
ଆଚ୍ଛା ଆଚ୍ଛା।
ହାଲୋ।
ହାଲୋ।
ଜଣେ କ୍ଲାସ ସେଭେନରେ ପଢୁଛି ଜଣେ ନର୍ସରୀ।
ଆଚ୍ଛା ଆଚ୍ଛା। ଆଚ୍ଛା ହଉ ହଉ। କେ ଜାଣି କଣ ହେଲା ଜଣାନହିଁ ଆଜି ଫୋନ୍ ମାନେ ଭଏସ ଟା ସ୍ଲୋ ଶୁଭୁଛି।
ହଁ ବହୁତ ସ୍ଲୋ ଟେକିନିକାଲ ଇସ୍ୟୁ ରହୁଛି ବୋଧେ ଆଜି ଏବେ କି ଗୋଟେ ଆପରେ ମେସେଜ ବି କରିଚି ଆକଲେ ସୁଦର୍
ଆଚ୍ଛା ଆଚ୍ଛା ହଉ ହଉ।
ଠିକ ଅଛି ପରେ କେତେବେଳେ କଥାହବା?
ଆଜ୍ଞା।